ହାଲୋ। ହାଲୋ। ହାଲୋ। ହଁ କଣ କରୁଥିଲ? କହିଲି କଣ କରୁଥିଲ ଏଇନା?
ଆହୋ କଥା କ୍ଲିୟର ଶୁବୁନି ନେଟୱର୍କ ନାହିଁ ବୋଧେ?
ଏଇ ନାଇଁ ବାହାରେ ଅଛି ତ।
ଅହୋ ନେଟୱର୍କ ନାଇଁ ଆଉ ଚାହା ଫା ପିଇ ସାରିଲଣି ନା?
ହାଲୋ।
କହିଲି ଚା ପିଇ। ସାରିଲଣି?
ଚା କରିକି କେତେବଳୁ ପିଇସାରିଲିଣିି ଅନେଇଚି ଏଇ ବାପୁ ଆସିବେବୋଲି ତ କା ଆସିନାହାନ୍ତି।
ଓ ଆସିନାହାନ୍ତି ଏପର୍ଯ୍ୟନ୍ତ? ଅହ ହ ଅହ ଆପଣ ରାତି ରୋଷେଇ କଲଣି ନା କଣ?
ହଁ ରାତି ରୋଷେଇ କରିଦେଇଚି। ଖାଲି ଭାତଟା ବସେଇବି ତରକାରୀ ହଁ ତରକାରୀ ହଁ ବା ଲାଇନ୍ ନାହିଁ ଆଉ କଣ।
ଲାଇନ୍ ନାହିଁ ହଁ ମୁଁ ଶୁଣୁଥିଲି ଆଜି ତମ ମନ।
କଣ କରିବା।
ଆଉ କଣ କରିବା ହଁ। ଆଉଁ ସବୁଦିନ ଘରେ ଏକୁଟିଆ ଯେ ଟିକେ ଭଲ ଲାଗୁନଥିବ ନାହାନ୍ତି କେହି ଆଉ।
ହୁଁ ବା ଏଇଯୋଉ ଘ ଘଡଘଡି ଯୋଉ ଚଢଚଡି ଆଇଲା ହଁ ହଁ ଏଇ ଡରିକି।
ହଁ କସିକି ଜୋରେ ପା ବର୍ଷା। ହଁ ବର୍ଷା ଜୋରରେ ହଁ।
ହୁଁ।
କହିଲି ଦେ ଦେହ ଭଲ ନାହିଁ?
ଏ ମେଡିସିନ୍ ଟିକେ ଖାଇଚି ଯେ ଟିକେ କମିଛି। ହଁ ମେଡିସିନ୍ ଟିକେ କାଇଁରେ ଖାଇଛି ଯେ ଟିକେ କମିଚି।
ହଁ ପା ଏଇ ଦେହ ଯଦି ଭଲ ନ ଲାଗିବ କିଛି ବି ଭଲଲାଗିବନି କି। ଅ ହୁଁ। ଆଜି ଖରାବଳେ କଣ ତ ଗରମ ରୋଷେଇ ହେଇଥିବ ପାଗରେ ଆଉ କଣ ପଖାଳ ଖାଇଥିବ।
ନା ନାଇଁ ମୁଁ ଭାତ ଡାଲମା ଟା କରିଦେଇକି ପଳେଇଥିନି।
ହୁଁ।
ଆଉ ହଉଚି ଆସିଲେ ଆଉ ଖାଲି ଡାଲମାଟାକୁ ମସଲା କଷି ଦେଇକି। ତରକାରି କରଦେନି ଆଉ ତାପରେ ଆଳୁ ପୋଟଳ ଟିକେ ଭାଜିଦେନି ପୁଅକୁ। ଖାଇବାକୁ ଦେଇଦେନି ତାପରେ ସିଏ। ପୁଅ କୁ ପଠେଇନି ଯେ ସିଏ ଗଲା ଆ ବିଭୁଆ କଣ ଦେଇଥିଲା ଭୁବନରୁ ଆଣିବାକୁ ମ ହେଟା। ତା ଛୁଆ ଖାଇବ ବୋଲି ତା ହାତରେ ପଠେଇଦେଲା ତାକୁ ପଠେଇନି ସେଠିକି ଗଲା ଦେଇଦେଇକି ଆଇଲା ତା ବାପାଙ୍କୁ ଗଲା। ପୁଣି ବିଲରୁ ଡାକିକି ଧରିକି ଆଇଲା। ତାପ ଖାଇବାକୁ ଦେନି ବାଟେଇନି ଆଉ।
ନାଁ ହଉ। ଆଉ କଣ କରିବ ଏମିତି ଜଞ୍ଜାଳ ସଂସାରରେ ଲାଗିଛି ଆଉ।
ହୁଁ।
ଲାଇନ ବି ନାହିଁ ଯେ ବେଶୀ ବିରକ୍ତିଆ ଲାଗୁଛି।
ହଁ ପା ଲାଇନ ରହୁନି ଯେ ବିରକ୍ତିଆ ଲାଗୁଛି।
ହୁଁ। ଆଉ କୁଆଡେ ଯାଇଥିଲ ନା କଆଡେ ଯାଇନ ଏବେ ଆଉ ବାହାରକୁ କୁଆଡେ ଯାଇପାରିନ ନା
ଏଇ ଯାଇଥିନି ଚଗଲି କତିକି ଏଇ ତାକୁ କଣ ମୋର କେମିତି କଣ କରିବ ବୋଲି ମୁଁ ଯାଇଥିଲି କରିଦବ ବୋଲିକି ଯେ
ଉଁ ହୁଁ ହୁଁ ହୁଁ ହୁଁ ଆଉ ଏଇ ଯୋଉ ଆମର ଇଏ ପୁଅ ହଁ ପୁଅ ବି ପଳେଇବେ ଘରେ ଏକା ହେଇଯିବ ଆଉ।
ହଁ।
ହୁଁ।
ଯାଇଥିଲା ତା ଏଟି ଏମ୍ ଟା କଣ ଇଏ ହେଇଛି ଯେ ହେଟା କରକି ଆସିବ ବୋଲି ଆଉ ଗୋଟେ ଆପ୍ଲାଏ କରିବ ତାର କଣ ହେଟା ବେଶୀ ଭ୍ୟାଲିଡ କମ ଇଏ ହେଇଯାଇଛି ବୋଲି ସରିଯାଇଛି ବୋଲି ଯାଇଥିଲା ପୁଣି ଆପ୍ଲାଏ କରିକି ଆସିବ ବୋଲି ଗୋଟେ ବ୍ୟାଗ ଆଣିଲା ଆଇଲା। ପୁଣି ଗଲା ଇଆଡେ ଯାଇଛି ପିଇସି ଘରକୁ।
ଆଉ କଣ କରିବ ସବୁ ମାନେ ଗୋଟେ କଥା ଭାବିଲା ବେଳକୁ ଆଉ ଗୋଟେ ଗୋଟେ ଆଡେ ଦୁଃଖ ପଡିଯାଉଛି ଆଉ କଣ କରିବ ହଁ ଆଉ କଣ କରିବା।
ଏ ନା କାନୁ କାନୁ ପୁଣି ତା ପିଛା ନୁହେଁ କି?
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଯିବେ ବାହାରକୁ ଆଉ। ଆ ହଉ ଏମିତି ତ ଚାଲିଛି ଦୁନିଆ ଆଉ ଏମତି ଦୁନିଆ ଚାଲିଛି ଆଉ ମଣିଷ ଭିତରେ ଭଗବାନ ସବୁ ପରୀକ୍ଷା କରନ୍ତି କେତେବେଳେ କଣ ହବ କିଛି କହିହବନି।
କଇହବନି ହଁ।
ହୁଁ।
ସେ ଯିବ ଏଇ ଖଡଗପୁର ବା ଏ ପାଖ ପାଖାପାଖି କହୁଛନ୍ତି ତ ମୁଁ ଜାଣିନି
ହଁ ଏ ପାଖରେ ଖଡଗପୁର ଏଇଠି ଏଇ
ଆରେ କଣ ଯାଜୁପୁରରୁ ବସିକି ଯାଆନ୍ତି ନା ଟ୍ରେନରେ?
ହଁ ହଁ ହଁ ଯାଜପୁରରୁ ଟ୍ରେନ ରେ ଯାଆନ୍ତି। ଖଡ଼ଗପୁର ଟା ଏଇ କୋଲକତା ଯିବା ବାଟରେ।
ହଁ ହଁ।
ହୁଁ।
ହୁଁ
ଆଉ ଆଉ କଣ ଏଇ ଯୋଉ ଉଁ କଣ ଗୋଟେ କହିବି ବୋଲି ଭାବୁଥିଲି? ନାତି ନାତୁଣୀ ଦି ଜଣ ଯାକ ଯାହା ଲାଇନ ନାହିଁ ଯେ ପୋଟିକରେ ତାଙ୍କ ଦାଦୁଙ୍କ ସାଙ୍ଗରେ ଗେଲ ହଉଛନ୍ତି। ଜେଜେବାବାଙ୍କ ସାଙ୍ଗରେ ହେଁ ହେଁ। ଦୁଃଖ ସୁଖ ହଉଛନ୍ତି ତାଙ୍କର।
ହୁଁ ମିଟି ଅପେକ୍ଷା ପୁଅ ଚାଲାକ ହବ ବେଶୀ ନାଁ?
ଆ ହଁ ହଁ ପୁଅ ଚାଲାକ ହବ ପୁଅ ତ ବିକିବ ଆଉ ସମସ୍ତଙ୍କୁ ଆଉ। ହଁ ହେଇ ଖଣ୍ଡକ ବେଶୀ ଯିଦିଆ ଆଉ ବେଶୀ ହଉଛି ଆଉ। ଆଉ କଣ କରିବା ଛୋଟ ଛୁଆ ଆଉ। ହୁଁ କାଲିବି ସହଯେ ଲାଇନ
ଶିଷ୍ଟ ହବ ଏଇଟା ଟିକେ ଦୁଷ୍ଟ ହବ ଜଣା ପଡୁଛି।
ଦୁଷ୍ଟ ହଁ ଆଉ ରାତିରେ ବି ଲାଇନ ନଥିଲା ଭଲ କିରି ଶୋଇନି। ଆ ଲା ଏ ଶୋଇପଡିବ ଆଜି ଶୀଘ୍ର ବଧେ ପୁଣି ଲାଇନ୍ ନାହିଁ। ଏମାନଙ୍କର ଅଭ୍ୟାସ ହେଇଗଲାଣି ଏସି ଭିତରେ ଶୋଇବା, ଆଉ ତ ଲାଇନ ନଥିଲେ ଫ୍ୟାନ ବୁଲୁନି ଏସି, ଆସେ ତାଙ୍କୁ ନିଦ ଭଲ ହଉନି ଚଗଲା ହଉଛନ୍ତି ଆଉ। ଇନଭର୍ଟର ଫ୍ୟାନ୍ ବୁଲିକି ଇନଭର୍ଟର ଶେଷ, କେତେ ସମୟ ସେ ଲାଷ୍ଟିଙ୍ଗ କରିବ ତିନିଟା ଚାରିଟା ଫ୍ୟାନ୍ ବୁଲିଲା ବେଳକୁ?
ହଁ ସେବି ଗୋଟେ କଥା।
ଯଦି ଲାଇନ୍ ବେଶୀ ସମୟ ରହିଲେ ସେ ଚାର୍ଜ ହୁଅନ୍ତା। ଯେତିକି ଚାର୍ଜ ହଉଛି ବ୍ୟବହାର ଅଧିକ ହଉଛି। ସରିଯାଉଛି ଆଉ କଣ ଲାଇନ ଫୁଲ ଥିଲେ ଟିକେ ଯାହା ଯାଆନ୍ତା, ବର୍ତ୍ତମାନ ଅନ୍ଧାର। ଫ୍ୟାନ ନ ବୁଲିଲେ ଶୀତ ଦିନ ବର୍ଷା ଦିନ ହେଲେ ରହିଯିବ ଦିଦିନ। ଏରା ଫ୍ୟାନ୍ ଗୁରା ବୁଲୁଛି। ଆଉ ଯେହେତୁ ଫ୍ୟାନ ବୁଲୁଛି ସେ ରହିନି ଆଉ। ଆଉ କଣ କରିବା ଏ ଏଇ ଏଇତିକ ଦିନେ ଏଇ ହଇରାଣ ଲାଇନ କଟିଲେ।
ହୁଁ ହୁଁ।
କଣ କରି। ଆଉ କଣ ରାତିକି କଣ ରୋଷେଇ କରିବ ବୋଲି ଭାବିଛ ରୁଟି ନା ଭାତ କଣ କରିବ?
ନା ମୋ ଏଇ ବୁଧବାର ପା ଆଇଁଷ ବାରା ଟା ଯେ ସେତ ହେଇଆଡ ଖାଇବେନି।
ହଁ ହଁ ହଁ ଭାତ ଭଲ ହୁଁ।
ଆଳୁ ଟମାଟ ଦେଇକି। ଆଉ ପୋଟଳ ଭଜା ଟିକେ ଅଛି ହେଥିରେ ଖାଇଦବୁ।
ହୁଁ। ହଁ। ଆ କଣ କଣ ଜଣେ ଲୋକ ଖାଇଦବୁ ଜାହା ହେଲେ କରିକି। ହଁ। ଆବେ ସହଜେ ଲାଇନ୍ ଥିଲେ ଯାହା ଟିକେ ଖୁସି ଲାଗନ୍ତା କଣ କରିବା କି କଣ କରିବା। ତ ଲାଇନ ନାଇଯେ ବେଶୀ ବିରକ୍ତ ଆ ଲାଗୁଛି ଆଉ।
ମ ମ